ହାଲୋ। ଏଇ ରୁଟି ହଉଛି ଆଉ। ମୁଁ କହିଲି ରୁଟି ରୁଟି ହଉଛି ରୁଟି ଆଜ୍ଞା।
ହଁ ହଁ ଶୁଣାଗଲା। ଆପଣ କେମିତି କଣ କରନ୍ତି ଅଟା ଚକଟି କି ନା ଅଟା ଜନ୍ତି କି?
ନାଇଁ ନାଇଁ ଅଟା ଆମର ଚକ୍ କୁକୁଡା ହୁଏ ଜନ୍ତା ରୁଟି ତ ମୁଁ ବେଶୀ ଜାଣିନି।
ଓହୋ।
ତୁରୁ ଅଟା ଟାକୁ ଚକୁଡା ହେଇକି କରାଯାଏ ଜନ୍
ହଁ ହଁ। ଆଛା ଆ ଜନ୍ ତା ଜନ୍ତା ରୁଟି ରେ ରୁଟି ଯୋଉଟା ଜନ୍ତି କିି କରନ୍ ସେଥିରେ ଟିକେ ଅଧିକ କୋଉଠି ନରମ ଲାଗେ। ନା ରୁଟି ଟା।
ହଁ ହଁ ସେଟା ବି ଭଲ ଦେହ ପାଇଁ ବି ସେଟା ବ ଭଲ। ସେଇ ରୁଟି ଟା।
ହଁ।
ଆଉ କିଏ ଆଜିିକାଲି ତ କିଏ ଆଉ ପରିଶ୍ରମ କରୁଛି ହୁଁ ହୁଁ।
ହୁଁ ନାଇଁ ସେ ସମସ୍ତେ ସତ କଥା ନାଇଁ ମୁଁ କହିଲି ଆପଣ ଅଟା ଅଟା ରୁଟିିକ ଯୋଉ ଖାଲିରେ ପାଣି ଦେଇକି ଚକଡୁଛନ୍ତି ତ ପାଣି ଲୁଣ ଟିକେ?
ହଁ ହଁ ହଁ ପାଣି ଲୁଣ ଦେଇକି ଚକୁଡା ହେଇକି ଗୁଳା ହବ ତାପରେ ବେଲା ହବ।
ହଁ ଯେ ଆପଣ କେତେ ସମୟ ଯାଏ ତାକୁ ଚକ ଟିକି ରଖନ୍ତି। ନା ନାଇଁ ଆପଣ ସେମିତି ହଁ।
ନାଇଁ ନାଇଁ ଆମେ ଚକୁଡିକି ରଖିଦଉ ପାଞ୍ଚ ମିନିଟ୍ ଦଳିକି ରଖିଦମୁ । ତାପରେ ପୁଣି କରିମୁଁ ଆଉ। ପାଞ୍ଚ ଦଶ ମିନିଟ ତାକୁ ଚକୁଡି ଛାଡିଦବା ସେଟା ନରମ ହେଇଯାଏ ନରମା ହେଇଯାଏ ରୁଟି ଟା ବି ଫୁଲେ।
ଆଛା ଆଉ ମୁଁ କଣ କହୁଥିଲି କହିଲ ଆପଣ ଯଦି ଅଟା ଆ ମାନେ ରୁଟି ଟା ନରମ ଚାହୁଁଛନ୍ତି ତା ଦେହରେ ଅଳ୍ପ ଟକେ ଦହି ପକେଇକି ଚଛକଡ଼ ଦେବେ।
ହୁଁ ହୁଁ ଆଜ୍ଞା କୁହନ୍ତୁ କୁହନ୍ତୁ।
ଅଟା ଟିକେ ଦହି ଲୁଣ ଆଉ ପାଣି ଦେଇକି ଚକଟିକି ରଖିବେ ଭଲ ନରମ ହବ ରୁ ଟି ଭଲ ଫୁଲିବ। ବୁଝିଲେ ଆଉ ଏ ଏମତି ତ ଆମର ଏମତି ଟିକେ ରୁଟି ଟା କରା ହୁଏ।
ଆ ତାହଲେ ତାହଲେ ସେଇଟା ଦେହ ପାଇଁ ତ ଭଲ?
ଦେହ ପାଇଁ ବି ବହୁତ ଭଲ ମ୍ୟାଡ଼ାମ।
ଆଚ୍ଛା ଆଚ୍ଛା। ଆପଣଙ୍କ ଘରେ ତାହେଲେ ଏମିତି ବୋଧ ହୁଏ ରୁ ଟି।
ହଁ ହଁ ଆମ ଘରେ ଏମିତି ହିଁ କରନ୍ତି। ଆଉ ମୁଁ କହୁଥିଲି ଆ ଖରା ଦିନ ଗଲା ଏବେ ପଣସ ମ୍ୟାଡାମ ଖାଇଛନ୍ତି ନା ଖାଇନାହା
ହଁ ହଁ ପଣସ ତ ମୋର ବହୁତ ଫେବରାଇଟ ସେଟା କହିବାକୁ ଗଲେ
ବହୁତ ପସନ୍ଦ ଆ
ହୁଁ ମତେ ବହୁତ୍ ପସନ୍ଦ ପଣସ।
ଆପଣ ପଣସ ଅ କଞ୍ଚାରେ ଖାଇବାକୁ ଭଲ ପାଆନ୍ତି ନା ପାଚିଗଲା ପରେ ଖାଆନ୍ତି ମିଠା ପଣସ ଭଲ ଲାଗେ?
ନାଇଁ ନାଇଁ ମିଠା ପଣସ ମିଠା ପଣସ ସେଟା ବି ଭଲ ଲାଗେ ପଣସ ଟା ଯୋଉ କଞ୍ଚା ଥିଲା ବୋଲି ପଣସ ଯୋଉ କଠା ହୁଏ।
ଆଚ୍ଛା।
ତରକାରୀ କରି ଖାଆନ୍ତି ତାକୁ ବି ଭଲ ଲାଗେ।
ହଁ ପଣସରେ ଆପଣ ଖାଲି ସେ ହଁ କ କଞ୍ଚା ବେଳେ ଖାଲି ପଣସ ତରକାରୀ ଖୁଆନ୍ତି ତାକୁ ପିଠୋଉ କରନ୍ତିନି ଯୋଉଟା କି ଆମର ଛୋଟ ଛୋଟ ପିସ୍ ପତଳା ପତଳା ପିସ୍ କରିକି କଟା ହୁଏ ଛୋଟ ଛୋଟ ଖଣ୍ଡ ପଣସ କଟା ହେଇକି ତାକୁ ସି ଲୁଣ ହଳଦୀ ଦେଇକି ସ୍ ସିଝାନ୍ତି ସିଝେଇକି ଆମର ଯୋଉ ଚାଉଳ ନାଇଁ ନାଇଁ ତରକାରୀ ହୁଏ ଚାଉଳ ବଟା ଦେଇକି ଯେମତି ଆମର କଖାରୁ ଫୁଲ ପିଠୋଉ ବନାହୁଏ ଜାଣିଥିବେ। ଚାଉଳ ରସ୍ ଉଣ ସୋର ଯୋଉ ସୁ ସୁଖିଲା ଲଙ୍କା ଜିରା ତାକୁ ବାଟିଦେବେ ଯେମତି ବେସନରେ ଆମେ କରେ ସେମତି ଏଇ ଚାଉଳ ବଟା ଦେହେରେ ବୁଡେଇକି କଖାରୁ ଫୁଲ କରିବେ ବୋହୁତ୍ ଭଲ ଲାଗିବ। ଅ ତାୱାରେ ପକେଇକି ନହେଲେ ଛାଣିବି ପାରିବେ ତେଲରେ ଡାଇରେକ୍ଟ। କଡ଼େଇ ବସେଇକି ସେମତି ପଣସ ବି କଞ୍ଚା କଞ୍ଚା ପଣସ ଯୋଉଟା ତାକୁ ବି ପତଳା ପତଳା ଖଣ୍ଡ କରିକି କା କାଟିବେ କାଟିକି ତା ଦେହରେ ଏ ଏମିତି ଗୋଳା କରିକି ରଖିଥିବେ ଯୋଉ ଚାଉଳ ହରିକା ବା ଟିକି ଚାଉଳ ଜିରା ଆ ତା ଦେହରେ ରସୁଣ ପିଆଜ ଏମତି ସବୁ ବାଟିକି ତା ପଣସ ସିଝେଇକି ଯୋଉ ରଖିଥିବେ ସେଇଥିରେ ବା ବୁଡେଇକି ଛାଣିବେ ବି ଖାଇବେ ଭଲ ଲାଗିବ ମ୍ୟାଡାମ। ଆପଣ କେବେ କୁଁ ଘରେ ବନାନ୍ତୁ।
ହଉ ଦେଖିବା ବନେଇବା ଆଉ ଏବେ ତ ସିଜିନ ପଳେଇଲାଣି ନା ଋତୁ ତ ଏବେ
ଋ ଋତୁ ପଳେଇଲାଣି ଏବେ ଖାଲି ଆସିବ ପଣ ଯୋଉ ମିଠା ପଣସ ଯାହା ମିଳୁଚି। ଆଉ ମିଠା ପଣସରେ ଖାଇସାରିଲା ପରେ ତାର ଯୋଉ ମଞ୍ଜି ଟା ରୁହେ। ପଣସର ମଞ୍ଜି ଜାଣିଥିବେ ତାକୁ ବି ବେସର ଦେଇକି ଭାଜ ଜି ଦେଲେ ସେଟା ଭଲ ମିଠା ମିଠା ଲାଗେ। ସେଟା ବି ଦେହ ପାଇଁ ବୋହୁତ ଭଲ। ଖାଇନାହାନ୍ତି ସେଟା କେବେ।
ହଁ ହେଟା ଖାଇଚି।
ଆଛା ଆଉ ଆଉ କଣ ସବୁ ଖାଆନ୍ତି ଆପଣ ଫଳ?
ଆଉ ଫଳ ଏବେ ତ ଆମ୍ବ ସିଜନ ଆମ୍ବ ଋତୁ ପଳ ଆମ ମାନେ ଋତୁ ଟା ପଳେଇଲା ନା। ଆଉ ଏବେ ପଣସ ତେ ବି ଗଲା।
ଆଜ୍ଞା।
ଆଉ ହଉଛି ଆଉ ଆପଣଙ୍କୁ କଣ ଖାଇବା ଜିନିଷରେ ଭଲ ଲାଗେ ନିରାମିଷା ନା ନା ଆମିଷ?
ନାଇଁ ମ୍ୟାଡାମ ଦିଟା ଯାକ ଭଲ ଲାଗେ ସେମ ଏତ କିଛି ନାହିଁ ନିରାମିଷ ଆମିସ୍ ତେ ଭଲ ଲାଗେ, ଆପଣ ସପୁରୀ ଖାଆନ୍ତି ମ୍ୟାଡାମ?
ହଁ ସପୁରୀ ଭଲ ଲାଗେ, ବେଶୀ ଖାଏନି ଆଉ।
ଆଛା ହୁଁ ବେଶୀ ଖାନ୍ତିିନି ତାହେଲେ।
ନାଇଁ ନାଇଁ। ପିଜୁ ପିଜୁଳି ଖାଆନ୍ତି? ପିଜୁଳି।
ପିଜୁଳି ହଁ ମ୍ୟାଡାାମ ମୁଁ ପିଜୁଳି ଖାଏ ଆପଣଙ୍କ କେମିତି ପିଜୁଳି ଭଲ ଲାଗେ? ବେଶୀ ଯୋଉ ପାଚି ଯାଇଥାଏ ତା ଭିତରେ ଗୋଲାପି ଗୋଲାପି ହେଇକି ଥାଏ ସେମିତିଆ ପିଜୁଳି ଭଲ ଲାଗେ ନା ଟିକେ ଟାଣ ଥିବ ଉମ କାକୁଡି ଭଳିଆ ଯୋଉଟା ଲାଗେ। ପଜୁଳିଟା।
ନାଇଁ ନାଇଁ ମତେ କଷି କାକୁଡ ଟେ ଭଲ ନା କଷି ପିଜୁଳି ଟା ଭଲ ଲାଗେ ଯୋଉ ଟା ବେଶୀ ପାଚି ନଥିବ। ପୁରା ଟାଣ ଭଳିଆ ଥିବ।
ହଁ ହଁ ତା ଦେହରେ ଟିକେ ଲୁଣ ମଡେଇକି
ହୁଁ ହୁଁ ଲୁଣ ଲଙ୍କା ଗୁଡି ଟିକେ ଲଗେଇକି ଖାଇବ ବଢିଆ ଲାଗିବ।
ହଁ ମ ମତେ ବି ସେମିତି ହିଁ ଭଲ ଲାଗେ ଆଉ ଆଉ କଣ ଫଳ ଭଲ ଲାଗେ ଆପଣଙ୍କ କମଳା ଭଲ ଲାଗେ? କମଳା, ସପେଟା, ନାସପତି ଏଇସବୁ ଭଲ ଲାଗେ?
କମଳା ଭଲ ଲାଗେ କମଳା।
କମଳା? ଆଛା କଣ ପଚରେ କମଳା ଖାଆନ୍ତି ନା ଖାଆ ଯୋଉଟା ଚକଟିକି ଆମେ ଖାଏ ଭାତ ସହିତ।
ହଁ ହଁ କଞ୍ଚାରେ ଯୋଉଟା ସେଇଟା ଖାଏ।
ହଁ କାହିଁ ମିଠା କମଳା ଖାଉନାହାନ୍ତି ସେଟା ଆମକୁ ଶରୀରକୁ ଭିଟାମିନ୍ସ ସିଏ ଦବ ଭିଟାମିନ ସେଇଟା ଖାଇଲେ ଆମ ତ୍ୱଚା ଯଉଟା କୁହନ୍ତି ମୁହଁ ସେଗୁଡା ସବୁ ସଫା ରହିବ ଆମର ସ୍କିନ ଟା ଭଲ ରହିବ। ବୁଝିଲନା। ଆଉ ଆପଣ ଖାଆନ୍ତୁ ଖଟା କମଳା ବି ଖାଆନ୍ତୁ ମିଠା କମଳା ବି ତା ସହିତ ଖାଆନ୍ତୁ। ହ୍ୟାଲୋ, ହ୍ୟାଲୋ ମ୍ୟାଡ଼ାାମ ହଁ ମ୍ୟାଡାାମ କୁହନ୍ତୁ, ହ୍ୟାଲୋ।